ଆ ମେମ୍ ମାନେ ମେମ୍ ମାନେ ମୁଁ କିଛି ମାସ ହେଲା ଟିକେ ବାହାର ରହୁଛି ତ ମୁଁ ଓଡ଼ିଆ ପାଖାପାଖି ଭୁଲିଗଲିଣି ତ ମୋର ଯଦି କେହିଠି ଟିକେ ଭୁଲ ହେଇଯିବେ ତୋ ଆପଣ ମତେ ଟିକେ କହିଦେବେ।
ଆଚ୍ଛା।
ଆଜ୍ଞା। ମୋର ମାନେ ଅ ପଚ ପଚାରିବାର ଥିଲା ଯେ ଅ ମାନେ ରଜର କଣ କଣ ହୁଏ? ମାନେ ଶୁଣିଛି ମୁଁ ଯେ ଓଡ଼ିଶାରେ ରଜ ଟା ଟିକେ ହୁଏ। ରଜ
ହାଲୋ
ଓ ଓ ଓ ଓ
ହାଲୋ
ହୁପ
ହାଲୋ
ଆଗକୁ ରକ୍ଷା ବନ୍ଧନ ବି ହାଲୋ
ହାଲୋ। ହଁ ଆଜ୍ଞା କୁହନ୍ତୁ।
ଆପଣ
ଆପଣ ରଜ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି ତ?
ଆଜ୍ଞା।
ଦେଖନ୍ତୁ। ଆମର ଏଠି ରଜ ତିନି ଦିନ ପାଳନ କରାହୁଏ।
ଆଜ୍ଞା।
ଫାଷ୍ଟ କଥା ଆଉ ସେଇଟା ସ୍ପେଶିଆଲି କେବଳ ଝିଅମାନଙ୍କ ପାଇଁ ହିଁ ରଜଟା ହୁଏ।
ଆଜ୍ଞା।
ତ ରଜରୁ ଝିଅମାନଙ୍କୁ କିଛି କାମ ବି ଗର୍ତେଇ ଦିଆ ହୁଏନି ଘରର। ତିନି ଦିନ ପୁରା ଝିଅମାନଙ୍କର ଆରାମ। କିଛି କାମ ନାହିଁ ଆଉ ସେଟା ତାର ରିଚୁଆଲର ମାନେ ଫାଷ୍ଟ ଦିନ ଗୋଟେ ଅଛି ଯେ ଭୁଇଁସୂତଳା ଏମିତି ସବୁ ଆହୁରି ଅଛି। ତିନ ଦିନ ଯାଏ।
ଆଜ୍ଞା।
ତ ଏଠି ରଜରେ ପାନ ଖିଆ ହୁଏ। ଫାଷ୍ଟ କଥା ଝିଅମାନେ ଝିଅମାନଙ୍କର ନୂଆ ଡ୍ରେସ୍ ବି ଆସେ। ଆଉ ସେମାନେ ସଜବାଜ ହୁଅନ୍ତି। ସେକି ଦୋଳି ଖେଳନ୍ତି। ଏମିତି ପାଳନ କରାହୁଏ, ଆଉ ପୁଅ ଛୁଆମାନେ ବି ଚାସ୍ ଫାସ୍ ଖେଳନ୍ତି। ତାସ ମାନେ ଜାଣିଛନ୍ତି ତ କଣ?
ତାସ୍ ଅ ମାନେ ହଁ ଗୋଟେ ଖେଳ ମାନେ ସେଟା। ମାନେ ଗୋଟେ କାଗଜ ର ତିଆରି ଖେଳ କଣ ଏ ର କିଛି ଜାଣିଛି।
ହୁଁ ସେ ସେଇଟା ଖେଳ ହୁଏ ଗାଁରେ।
ଆଜ୍ଞା।
ତ ଯୋଉମାନେ ତ ଟାଉନ ରେ ରହିଲେ ସେମାନେ ଆଉ ଜାଣିପାରିବେ ନା। ଜାଣି ତ ପାରିବେନି ତ ଏଇଗୁଡା ସବୁ ଗାଁ ରେ ବେଶୀ ଖାସ୍ କରିକି ଖେଳା ହୁଏ ତାସ ପାସ୍ ଏମିତି ସବୁ। ହୁଏ ପାଳନ।
ଓ ହଁ ଏଇଟା ମାନେ କହିତେ କହନେ ଖାଲି ଝିଅ ମାନଙ୍କ ପାଇଁ ତିନି ଦିନ ମାନେ ଯେମାନଙ୍କର କାମ ଥାଏ କାମ କରନ୍ତି ସେମାନେ ମାନେ ତିନି ଦିନ ଟିକେ କାମରୁ ମୁକ୍ତ ହେଇପାରିବେ ନା।
ଆଜ୍ଞା। ଏମିତି ଝିଅମାନଙ୍କ ପାଇଁ ପୁରା ସ୍ପେସିଆଲି ଗୋଟେ ପର୍ବ।
ଆଜ୍ଞା ଆମର ଏଠି ତ କିଛି ପାଳନ ହୁଏନି।
ତ ଆପଣ ଆପଣ ତ ଫରେନ୍ ରେ ରହିଲେ ବାହାରେ ରହିଲେ କେମିତି ଜାଣିବେ।
ନା ମାନେ
ଆପଣ ଆପଣଙ୍କ ଗାଁ କୁ ଯେବେ ଫେରିବେ କେବେ ପୂଜା ପର୍ବ ଟାଇମ୍ ର ଫେରିବେ ତ ସେତେବେଳେ ସବୁ ପରମ୍ପରା କେମିତି ପାଳନ କରାହୁଏ ଦେଖିବେ ଜାଣିବେ।
ଆଜ୍ଞା ମାନେ ମୁଁ ଯେ ବାହାର ରୁହେ କିନ୍ତୁ ବି ମାନେ ରଜ ବିଷୟରେ ମାନେ ବେଶୀ ଜାଣିବା ପାଇଁ ମୁଁ ଆସ କିନ୍ତୁ ମୋ ଗାଁକୁ ମାନେ କିନ୍ତୁ ବି ଆସିଲା ପରେ ବି କିଛି ଏଠି ନାହିଁ ନାହିଁ। କିଏ ଝିଅ ଘରୁ ବାହାରେ ନା ମାନେ ଦୋଳି ଏକା ଆମ ଘର ପାଖରେ ତ କିଛି ହୁଏନି। ତ ମୁଁ ସେ ପାଇଁ ଜାଣେନି ସେ ପାଇଁ ଆପଣଙ୍କୁ ହିଁ ପଚାରୁଛି।
ଆଚ୍ଛା ସେ ଗୋଟେ ଗୋଟେ ଜାଗାରେ ତ ସେମାନେ ପାଳନ କରନ୍ତିନି। କାହାର କଣ ରିଚୁଆଲ୍ସ? ବାକି ଆମର ଏପଟେ ବହୁତ ଧୁମଧାମରେ ରଜ ପାଳନ କରାହୁଏ
ଆଜ୍ଞା।
ଖାସ୍ କରି ଝିଅମାନଙ୍କ ପାଇଁ। ଆଉ ସେତିକ ଦିନ ତାଙ୍କୁ କେହି କିଛି ବି କୁହନ୍ତିନି, ନା ଗାଳି ଶୁଣନ୍ତି ନା ଘରର କିଛି କାମ କରନ୍ତି। ଏମ୍ତି ତାଙ୍କର ମଜାମସ୍ତି କରନ୍ତି ଆଉ।
ଆଉ ମୁଁ ଶୁଣିଛି ମାନେ ଆଗକୁ କଣ, ମାନେ ରା ର ରକ୍ଷା ବନ୍ଧନ, ରାକ୍ଷୀ ବନ୍ଧନ ଗୋଟେ କଣ ଅଛି, ସେଇଟା ବି କଣ ଆସୁଛି? ତ କିସ ହୁଏ କଣ?
ଆଜ୍ଞା। ରକ୍ଷାବନ୍ଧନ ଆଗକୁ ଆସୁଛି। ତ ସେଇଟା ଭଉଣୀ ତା ଭାଇକୁ ରାକ୍ଷୀ ବାନ୍ଧିବ।
ଓଃ।
ଏମିତି ଆଉ ତାକୁ ଭଲ ଭଲ ଖାଇତେ ଦବ ଭାଇକୁ।
ଆଜ୍ଞା।
ଖାଇବା ଦେଇକି ଜୁହାର ହେବ, ଏସବୁ ରିଚୁଆଲ୍ସ୍ ତା ପରେ ଭାଇ ତା ତରଫରୁ ତା ଭଉଣୀକୁ କିଛି ଉପହାର ଦବ।
ଓହୋ।
ନେଇ କିି ଭଉଣୀ ଯଦି ଯାହା ମାଗିବ ତ ଭାଇ ତାକୁ ଦବ। ତମ ସେଇ ରକ୍ଷା ବନ୍ଧନଟାର ପାଳନ କରିବାର ମେନ୍ ରିଜିନଟା ହଉଛି, ଏଇଟା କିି
ଆଜ୍ଞା।
ଯଦି ର ମାନେ ରକ୍ଷାବନ୍ଧନ ମାନେ ତା ଭାଇଟା ତା ଭଉଣୀକୁ ସବୁବେଳେ ସୁରକ୍ଷା ଦବ।
ଆଜ୍ଞା।
କିନ୍ତୁ ସେଇଟା ତ କେବେ କରନ୍ତିନି ଭାଇ ଭଉଣୀ ମାନଙ୍କ ଭିତରେ।
ଆ
ସବୁବେଳେ ଖାଲି ଯା ରକ୍ଷାବନ୍ଧନର ପାଳନ କରିଦିଅନ୍ତି।
ହଁ, ବାକି ହେଟା ତ ଅ ମୁଁ ଆପଣ ମୁଁ ଜାଣିନି କେ ମାନେ ରିଜିନ୍ ପାଇଁ କହୁଛନ୍ତି ବାକି ବି ଦରକାର ପଡିଲେ, ଗୋଟେ ଭାଇ ଅଛି ମାନେ ସେ ସାହାଯ୍ୟ କରିବ। ଆପଣଙ୍କ ଯଦି ସେରେ କିଛି ଦରକାର ପଡିନାହିଁ
ସେଟା ଅଲଗା କଥା କିନ୍ତୁ ଡେଲି ଡେଲି ଯିଏ ଘରେ ଝଗଡା ମାରପିଟ୍ କରନ୍ତି ନା ଭାଇ ଭଉଣୀ।
ହଁ, ସେଟା ତ ସମସ୍ୟା ଘର ପାଇଁ ସେଟା ତ ସମସ୍ତିଙ୍କ ଘରେ ହୁଏ। ଏବେଆଉ କିଛି କରିବାର ନାଇଁ। ଆଉ ତା ମାନେ ରଜ ଆଉ ଏଇ ଯେ ଅ ରକ୍ଷାବନ୍ଧନ, ସେଟା ତାନେ ଯୋଗୁରା ଖାଲି ଝିଅ ମାନଙ୍କ ପାଇଁ, କହିତେ ମାନେ
ନାଇଁ, ରକ୍ଷାବନ୍ଧନ ତ ଭାଇ ଭଉଣୀଙ୍କ ପାଇଁ, ଝିଅମାନଙ୍କ ପାଇଁ ସ୍ପେଶାଆଲ୍ କିଛି ନୁହେଁ।
ହଁ ବା, ଆପଣ କହିଲେ ନା ଭାଇ ମାନେ ଉପହାର ଦବ ଭଉଣୀକୁ ତ କ କଇତେ ମାନେ ଭଉଣୀ ପାଇଁ ହିଁ ହେଲା ନା।
କେମତି ଭଉଣୀ ପାଇଁ ହେଲା। ସେଟା ତ ଭଉଣୀ ଭାଇକୁ ରାଖି ବାନ୍ଧିଲା। ଆଉ ସେଟା ଦିଇ ଜଣଙ୍କର ରିଚୁଆଲ୍ସ୍। ଆଉ ଏମିତି ବହୁତ ରିଚୁଆଲ୍ସ୍ ଅଛି। ବହୁତୁ ପର୍ବପର୍ବାଣି ପାଳନ ହୁଏ। ଯେମିତି କି ଏବେ ଗଣେଶ ପୂଜା ଆସୁଚି। ଗଣେଶ ପୂଜା ଆଉ ଫେବୃଆରୀ ମାସରେ ସେମତି ସରସ୍ଵତୀ ପୂଜା ପଡ଼େ ଏମତି ବୋହୁତ କିଛି ପୂଜା ପର୍ବ ଅଛି। ତ ସେଇ ଅନୁସାରେ ନେଇ ସବୁ ପରମ୍ପରା ବି ଠିକ୍ ଠାକରେ କରାହୁଏ। କେମତି କଣ ପାଳନ କରା ହୁଏ ସେ ସବୁ ବି ହୁଏ।
ଆଜ୍ଞା ଆଉ ମାନେ ହୋଲି ହୋଲି ନାଁ ଗୋଟେ କଣ ରଙ୍ଗ ଖେଳିଆ ଗୋଟେ କିସ ଅ
ହଁ ହଁ ସେଟା ରଙ୍ଗ ଖେଳ ହୁଏ ସେ ସେଦିନ ଅମ୍ ଅଁ ଆପଣ ତ ଜାଣିନାହାନ୍ତି। ଆମ୍ କାହାଣୀଟା ତ ସେଟାମ୍ ସେଟା ଗୋଟେ ରିଜି ଜଣେ ହୋଲିକା ବୋଲି ଜଣେ ଥିଲେ।
ଆଜ୍ଞା।
ତ ତାଙ୍କୁ ଯେ ଦହନ କରିଥିଲେ କ୍ରୀଷ୍ଣ ତ ସେ ସେଇଠୁ ଏଇ ଯୋଉ ହୋଲି ଟା ପାଳନ କରାହୁଏ। ତ ସେଇ ସେଟା ରାଧାକୃଷ୍ଣଙ୍କୁ ପୂଜା କରାହୁଏ ହୋଲିରେ। ହୋଲିରେ ସବୁ ଛୁଆମାନେ ରଙ୍ଗ ମରାମାରି ହୁଅନ୍ତି ଆହୁରି ବହୁତ କିଛି ଆ ମାନେ ସେ ଦିନଟା ପୁରା ସମସ୍ତେ ପୁରା ଏଞ୍ଜଏମେଣ୍ଟର କାଟନ୍ତି। ବୋହୁତ ମଜାମସ୍ତି ସେମାନେ କରନ୍ତି।
ଆଜ୍ଞା।
ହଁ।
ଆ ତଥାପି କହିତେ ଗନେ ଭାରତର କେ ପୂଜା ବା କେ ଫେଷ୍ଟିଭାଲଟା ସବୁଆଡ଼େ ଆଁ ସବୁଠୁ ବୋଡ ମାନନ୍ତି ସେଇଦିନ ହିଁ ମୁଁ ଭାବୁଚି ଯେ ଆସିବି ନହେନେ ଆମର ବାହାରେ ହି ରହିମି।
ଦେଖନ୍ତୁ ସେମିତି କହିତେ ଗନେ ଯଦି ଆପଣ ଆସିବା କଥା କୋହୁଚନ୍ତି ତାହେନେ ଆପଣଙ୍କ ପାଇଁ ବେଷ୍ଟ ହବ ଦୁର୍ଗା ପୂଜାରେ ଆସିବା। କାହିଁକି ନା ଏଠି ଦୁର୍ଗା ପୂଜାରେ ସମସ୍ତଙ୍କୁ ଆପଣଙ୍କ ଗାଁଙ୍କୁ ଯଦି ଆସିବେ ଯଦି ଆ ପଣଙ୍କ ଘରେ କେହି ଅଁ ପ୍ରାଇଭେଟ୍ କି ଗମେଣ୍ଟ ଚାକିରି କରଛନ୍ତି ତ ସେମାନୁଙ୍କୁ ଦଶ ଦିନ ପୁରା ଛୁ ଟି ମିଳେ ଦୁର୍ଗାପୂଜାରେ। ତ ଆପଣ ଯଦି ଆସିବେ ଗାଁକୁ ତ ଆପଣ ସେମାନଙ୍କ ସହିତ ସମୟ ଅତିବାହିତ କରିପାରିବେ। ସମୟ ବିତେଇ ପାରିବେ ଆରାମସେ। ଆଉ ଆପଣ ଏଠି ବହୁତ ମେଳା ବି ବସେ। ମେଳା କଣ ଜାଣିଚନ୍ତି ତ?
ଆଜ୍ଞା ଆଜ୍ଞା।
ହଁ ମେଳା ବସେ ବୋହୁତ। ତ ଆପଣ ସେମାନଙ୍କ ସହିତ କିଛି ଟାଇମ୍ ସ୍ପେଣ୍ଡ ବି ଭଲସେ କରିପାରିବେ ଆପଣ ବୁଲି ବି ପାରିବେ ଆଉ ମାଆଙ୍କୁ ଦର୍ଶନ କରିପାରିବେ। ଦୁର୍ଗା ପୂଜାଟା ସେଇ ବଙ୍ଗାଳୀମାନଙ୍କ ପାଖରେ ସେରା ସେ ଜାଗାରେ ଭଲ ହୁଏ ବୋହୁତ ବେଶୀ ଭଲରେ ପାଳନ ହୁଏ।
ଆଜ୍ଞା। ମୁଁ ବି ଶୁଣିଛି ଯେ ମାନେ ସେଟା ବେଙ୍ଗୋଲି ମାନେ ଟିକେ ଭୋଲ କେ ମାନନ୍ତି।
ଆଜ୍ଞା ସେପଟ ସାଇଟରେ ସେଟା ବହୁତ ଭଲରେ ପାଳନ ହୁଏ। ଆଉ କାଳୀ ପୂଜା ବି ଶୁଣିି ଏବେ କିନ୍ତୁ ଆପଣ ଯଦି ଘରକୁ ଆସିବା ପାଇଁ ଚାହୁଁଚନ୍ତି ତ ଆପଣ ଦୁର୍ଗାପୂଜାରେ ଆସିବାଟା ବହୁତ ଭଲ ହବ। ଆପଣ ସେଇଥିରେ ଆସିପାରିବେ ଆରାମ୍ ସେ। ଆପଣ ତ ବହୁତ ଦିନରୁ ଆସ ସିନାହାନ୍ତି ନା? ତ ଆପଣ ତାଙ୍କ ସେ ଆପଣଙ୍କ ଫ୍ୟାମିଲି ଲୋକମାନଙ୍କ ସହିତ ଆଉ ପଡ଼ୋଶୀ ମାନଙ୍କ ସହିତ ସମୟ କଟାଇ ପାରିବେ ଭଲସେ।
ଆଜ୍ଞା, ମୁଁ ମୁଁ ମୁଁ ତାହେନେ ଆପଣ ଯଦି କହିଲେ ଯଦି ଦଶ ଦିନ ଛୁଟି ମିଳେ ତ ମୁଁ ଦୁର୍ଗାପୂଜା କୁ ହିଁ ଆସିବାକୁ ଚାହିଁବି।
ଆଚ୍ଛା ଠିକ୍ ଅଛି, ଆଜ୍ଞା।
ଆଜ୍ଞା।